ହେଲୋ!
ହଁ ହ୍ୟାଲୋ।
ଆଜ୍ଞା ଆଜ୍ଞା କଣ କରୁଛନ୍ତି?
ହଁ ମୁଁ ଏଠି ବସିଛି ଏ ଯୋଉଁ ମୁଁ ତ ଏନକା ଭାବୁଥିଲି ତମ କଥା ଉଁ ହେଲେ ଆମ ବିଦ୍ୟାଳୟରେ ଯୋଉ ବାର୍ଷିକ ଉତ୍ସବ ପାଳନ କରାଯାଏ ତ ଉଁ ସେ ସେଥିପାଇଁ ପୁଅ ସେଠି ଭାଗ ନେଇଛି ଆଉ ସେଥିପାଇଁ ତାକୁ ମାନେ କହୁଥିଲି କେମିତି କଣ କରିବ ବୋଲିକି ଆମର ତ ସେଠି ବାର୍ଷିକ ଉତ୍ସବ ରେ ଆମର ଗୋଟେ କବାଡି ଖେଳ ହୁଏ ଉଁ ସେଠି ଏଇ କବାଡି ଖେଳିଲା କଣ ନା ମାନେ ଏମିତି ଦୁଇ ଜଳ ପିଲାଙ୍କ ମଧ୍ୟରେ ହୁଏ ସେଠି କିଛି ପିଲା ରୁହନ୍ତି ଏଠି କିଛି ପିଲା ରୁହନ୍ତି ତାପରେ ମାଡ ହୁଏ ଯୋଉ ଦଳର ପିଲାମାନେ ପୁରା ଶେଷହନ୍ତି ସେ ମାନେ କହନ୍ତି ଆ ମାଡ ହେଇଗଲା ବୋଲିକି ସେ ସରିଯାଏ ମାନେ କବାଡି ଖେଳ ଗୋଟେ ହୁଏ ଆଉ ଗୋଟେ ଆମର ଏଇ ଝିଅ ପିଲା ମାନେ ଦଉଡି ଜିଆ ଖେଳନ୍ତି ଦୌଡିକି ପକେଇକି ସେ ଦିଅନ୍ତି ସେଟା ଗୋଟେ ଖେଳ ହୁଏ ଆଉ ଗୋଟେ ଆମର ଖେଳ ହୁଏ ଛୁଞ୍ଚି ସୂତା ଖେଳ ଛୁଞ୍ଚି ରେ
ନା ଵି ପି ଆଇଡି ରୁ ଅନସରେ ଆମେ ଆଳୁ କିମ୍ବା ଗୋଟେ ବାଟି ଥୋଇକି ଏ ପାାଖରୁ ସେ ପାାଖକୁ ପି ପିଲାମାନେ ଦଉଡ଼ନ୍ତି ତାଙ୍କ ମଧ୍ୟରେ ମଧ୍ୟ ଯିଏ ପ୍ରଥମ ହୁଏ ତାଙ୍କୁ ସେମତି ପୁରସ ପୁରସ୍କାର ଦିଆଯାଏ ଆଉ ତୃତୀୟରେ ଯିଏ ହୁଏ ତାଙ୍କୁ ପୁରସ୍କାର ଦିଆଯାଏ। ଏମତି ଆଉ ଗୋଟେ ହେଲା ଆମର ମ୍ୟୁଜିକ ଚେୟାର ମ୍ୟୁଜିକ ଟିକି ପିଲା ତାଙ୍କଠୁ ଆଉ ଗୋଟେ କମ ଚେୟାର କମ ଥାଏ ତାପରେ ସେମାନେ କଣ ଚାରିପଟେ ବୁଲନ୍ତି ଆମର ଗୋଟେ ବାଦ୍ୟ ବିତରଣ କରାଯାଏ ଯେକୌଣସି ବାଦ୍ୟ ଗୋଟେ ହୁଏ ସେ ତାାକୁ ବନ୍ଦ କରିଦେଲେ ସେ ଚେୟାର ପାଖ ତାପରେ ଜଣେ ସେଠୁ ବାହାରେ ଜଣେ ଯୋଉ ଜଣଙ୍କ ବାହ ତାପରେ ସେମିତି ସେ ପୁରା ଶେଷ ପର୍ଯ୍ୟନ୍ତ ରଖାଯାଏ ଯିଏ ସେମତି ତିନି ଜଣ ତାଙ୍କ ଦିଟା ରୁହନ୍ତି ତିନି ଜଣଙ୍କ ଭିତରେ ସେମିତି ତାଙ୍କ ପ୍ରଥମ ଆଉ ହଁ ଦ୍ଵିତୀୟ ଆଉ ତୃତୀୟ ସେମିତି ପ୍ରାଇଜ କରାଯାଏ ସେଥିପାଇଁ ପୁଅ ପୁଅକୁ ହୁଁ। ତାକୁ ଶିଖଉଥିଲି ଆଉ ମଧ୍ୟ ଆମର ବିଦ୍ୟାଳୟରେ ନିଉ ବିଜ୍ଞାନ ମେଳ ବିଜ୍ଞାନ ମେଳା ହଉଠି ହଉଛି ସେଠି ସମସ୍ତେ କିଛି କିଛି ଭାଗ ନେଇ ଦେଇକି ନବା ପାଇଁ ବିଭିନ୍ନ ପ୍ରକାର କିଏ କଣ କିଏ ବର୍ଷା କେମିତି ହଉଛି କିଏ କେମିତି ଗୋଟେ ହଁ ବିଦ୍ୟୁତ କେମିତି କୋଉଠି ବାହାରୁଛି କେମତି ଗୋବର ଗ୍ୟାସ ହଉଛି ଏମିତି ବିଭିନ୍ନ ପ୍ରକାର ନେଇଥାନ୍ତି କିନ୍ତୁ ମୁଁ କଣ କଲି ନା ମୋ ପୁଅ କ କିଛି ଔଷଧୀୟ ଗଛ ବିଷୟରେ ତାକୁ କହିଥିଲି ଔଷଧ ପ୍ରଚଳନ ଆମର ଯେମିତି ଗୋଟେ ହେଲା ଆ ଗୋଟେ ହେଲା କଣ ନା ଉ ତୁଳସୀ ଗଛ ଆଉ ଗୋଟେ ହେଲା ଉଁ ବେଲ ଗଛ ଏମିତି ତାକୁ ସେଇ ଔଷଧୀୟ ଗଛ ବିଷୟରେ ବୁଝାଇଥିଲି ଆଉ କହିଥିଲି ଆଉ ତାକୁ ମଧ୍ୟ କହିଥିଲି ପ୍ରଥମେ ଯିଏ ଆସିବେ ମାନେ ଯୋ ଶିକ୍ଷକ ଆସିବେ କି ଯିଏ ଆସିବେ ଆମର ଅଫିସର ମାନେ ତାଙ୍କୁ ଆଗେ ପ୍ରଥମେ ନ ନମସ୍କାର ହବ ତାପରେ ନମସ୍କାର ହେଇକି ତାଙ୍କର ନିଜ ପରିଚୟ ପ୍ରଦାନ କରିବ ପରିଚୟ ପ୍ରଦାନ କରିସାରିଲା ପରେ ତାପରେ ସେ ସବୁ ତମକୁ ପ୍ରଶ୍ନ କରିବେ ସେ ପ୍ରଶ୍ନର ଉତ୍ତର ଦେବ ନଚେତ୍ ତମେ ତାଙ୍କୁ କଣ କରିବ ତ ପୁଅ କହିଲି କି ତମେ ତାକୁ ବୁଝେଇବ ଯେ ତୁଳସୀ ଗଛର ଉପକାରିତା କଣ ଆଉ ବେଲପତ୍ର ଖାଇଲେ କଣ ହୁଏ ଆଉ ଏମିତି ତାକୁ ବିଭିନ୍ନ ପ୍ରକାର ବିଷୟରେ ବୁଝେ କହିଥିଲି ସେ ମଧ୍ୟ କହିଥିଲା ଯେ ତୁଳସୀ ପତ୍ର ଆମର ଥଣ୍ଡା ପାଇଁ। ହଁ ଦିଆଯାଏ ତୁଳସୀ ପତ୍ର। ଆଉ କେମିତି କଣ ଦିଆଯାଏ ମଧ୍ୟ ସିଏ ଶିକ୍ଷକକୁ ବୁଝାଇଥିଲା। ଆଉ ଆମର ବେଲପତ୍ର ବେଲପତ୍ର ଆଉ ଗୋଟେ ଜାଣି ମରି ଗୋଲ ମରିଚ ସେଇଟା କଣ ନା ଆମର ଗୋଟେ ହୁଏ କଣ ନା ପେଟ ଗ୍ୟାସ ଧଇଲେ ସେଗୁଡିକ ଖାଇଥାନ୍ତି ଆଉ ଉଷୁମ ପଣି ମଧ୍ୟ ପିଇଥାନ୍ତି ଏ ବିଷୟରେ ମୁଁ ପୁଅକୁ କହିଥିଲି। ସେ ମଧ୍ୟ ସ୍କୁଲରେ ଏ ବିଷୟରେ ସଠିକ ପୁରା ଠିକ ଠିକ ଭାବରେ ସା ଶିକ୍ଷକଙ୍କୁ ଆଉ ତାଙ୍କର ଯିଏ ଆସିଥିଲେ ପରିଦର୍ଶନ କରିବା ପାଇଁ ସିଏ ବୁଝାଇଥିଲା ଆଉ ଛୋଟ କାଟିଆ ଆ ଇଏ ହେଲେ ବି ଜିନିଷ ହେଲେ ବି ସେ ମଧ୍ୟ ସେଠି ପ୍ରଥମ ସ୍ଥାନ ଅଧିକାର କ ସେଥିପାଇଁ ମୁଁ ମତେ ବହୁତ ଖୁସି
ସେଇ ବିଷୟରେ ଯେ ମତେ କିଏ କୁହନ୍ତ ମୁଁ ଗତ ଥର ମାନେ ଆସନ୍ତା ଥର ଆସନ୍ତା ଥର ଯୋଉ ବିଜ୍ଞାନ ହେବା ମୋ ପୁଅକୁ ଆଉ କିଛି ଉନ୍ନତ ଧରଣର ଶିକ୍ଷା ଦେଇଥାଏ। କଣ କେମତି ସେ ବିଷୟରେ ତମେ ଜାଣିଛ କି?
ହଁ ଆମ ଉଁ ଗାଁରେ ବି ସେମିତି ପ୍ରତିବର୍ଷ କିଛି କ୍ରୀଡା ଉତ୍ସବ ପାଳନ କରାଯାଏ। ଯେମିତି କିି ଏ ସବୁ ଉଁ ଖେଳ ତା ଭିତରେ ଅନ୍ତର୍ଭୁକ୍ତ ଥାଏ ବିଭିନ୍ନ ପ୍ରକାର ଖେଳ ଥାଏ। ଯେଉଁଥିରେ କିି ଆମ ଗାଁରେ ତିନିଟା ବିଦ୍ୟାଳୟ ଅଛି ଗୋଟେ ହେଲା ଆ ପ୍ରାଥମିକ ବିଦ୍ୟାଳୟ ଯୋଉ ପ୍ରଥମ ଠାରୁ ପଞ୍ଚମ ପର୍ଯ୍ୟନ୍ତ। ତାପରେ ଆଉ ଗୋଟେ ହେଲା ଉଚ୍ଚ ପ୍ରାଥମିକ ଅର୍ଥ ପ୍ରଥମ ଠାରୁ ଅଷ୍ଟମ ପର୍ଯ୍ୟନ୍ତ। ଆଉ ଗୋଟେ ବିଦ୍ୟାଳୟ ଅଛି। ତା ସହିତ ନବମ ସରି ହଁ ନବମ ଦଶମ ଇଏ ହଉଛି ଉଚ୍ଚ ବିଦ୍ୟାଳୟ। ତ ତିନିଟାଙ୍କ ବିଦ୍ୟାଳୟ ମିଶିକି ଆମର ଗୋଟେ ଜାଗାରେ କ୍ରୀଡ଼ା ଉତ୍ସବ ପାଳନ କରାଯାଏ ତାପରେ ବାର୍ଷିକ ଉତ୍ସବ ଯୋଉଟା। ସେଥିରେ ଆମର ତିନି ଦିନ ଖେଳ ହୁଏ। ଯଉଥିରେ ଆମର ପ୍ରଥମ ଦିନ ଦୌଡ଼ ଅ ଉଁ ଶହେ ମିଟର ଦୌଡ ଆଉ ଦୁଇଶହ ମିଟର ଦୌଡ ଏମିତି ବାଳକ ବାଳିକା ଉଭୟଙ୍କର ଅଲଗା ଅଲଗା ଖେଳ କରାଯାଏ। ତା ସହିତ ପ୍ରଥମ ଦିନ ତି ଅନେକ ପ୍ରକାର ଖେଳ କରାଯାଏ ଯେମିତି କିି ଲମ୍ବଦୌଡ, ଉଚ୍ଚଡିଆଁ ତା ସହିତ ଆମର ଉ ଛୋଟ ପାତଡିଆଁ। ଆ ବାଡ଼ିଡିଆଁ ଏମିତିକି ବିଭିନ୍ନ ପ୍ରକାରର ଖେଳ କରାଯାଏ ସେମିତି ଏ ଦ୍ଵିତୀୟ ଦିନ ବି ବହୁତ ପ୍ରକାର ଖେଳ କରାଯାଇଏ। ଯେମିତି କିି ଆମର ଦୌଡ଼ିଡିଆଁ ତା ସହିତ ପୁଚି ଆଉ ମ୍ୟୁଜିକ୍ ଚେୟାର୍। ତା ସହିତ ଅଙ୍କଦୌଡ଼। ଆଉ କିଛି ଭାଷଣ ପ୍ରତିଯୋଗିତା। ତା ସହିତ ଉ କିଛି ଅକ୍ଷର ଭଲ ଅକ୍ଷର ପ୍ରତିଯୋଗିତା କରାଯାଏ ତା ସହିତ ଶବ୍ଦ ପ୍ରତିଯୋଗିତା। ଆଉ ସାଧାରଣ ଜ୍ଞାନ ପରୀକ୍ଷା। ଏମିତି ବହୁତ ପ୍ରକାରର ଉ ହଁ ଯଉ ହେଉଚି ବୁଦ୍ଧି ପରୀକ୍ଷା କରାଯାଏ ଯୋଉଥିରେ କି ପିଲାମାନେ ବହୁତ ଅଂଶ ଗ୍ରହଣ କରନ୍ତି ତା ସହିତ ତ ଝୋଟି, ଚିତା ଆଉ ମୁରୁଜ ପକେଇବା। ଆଉ ଅଖାଦୌଡ ଏମିତି ବିଭିନ୍ନ ପ୍ରକାର ଖେଳ ସବୁ କରାଯାଏ। ତାପରେ ତୃତୀୟ ଦିନ ସେମିତି ଆମର ଗୀତର ପ୍ରତିଯୋଗିତା ଥାଏ। ଆଉ କିଛି ଅଭିନୟର ପ୍ରତିଯୋଗିତା ଥାଏ। ଆଉ ବିଭିନ୍ନ ପ୍ରକାର ନୃତ୍ୟ ସବୁ ପରିବେଷଣ କରାଯାଏ। ତା ଭିତରେ କି ଯେମି ତି ଆମର ରହିଲା ଆମର ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ଯେମିତି କିି ଆମର ଉଁ ଦେଶାତ୍ମକବୋଧକ ସଙ୍ଗୀତ ଗାନ କରିବା ତା ସହିତ ଆମର ସବ୍ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିବା ଓଡିଶୀ ଏଇ ଏ ଏଇଭଳି ସବୁ ବିଭିନ୍ନ ପ୍ରକାରର ନୃତ୍ୟ ଗୀତ ଆଉ ଅଭିନୟ ସବୁ ପରିବେଷଣ କରାଯାଏ। ତାପରେ ଶେଷରେ ଆମର ପୁରସ୍କାର ଦିଆ ହୁଏ। ଆଉ ଗୋଟେ ଦିନ ସେମିତି ବର୍ଷର ଯୋଉଠି କିି ଆମ ଗାଁରେ ବି ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥ୍ ଥାଏ। ଯୋଉଥିରେ କି ବିଭିନ୍ନ ପ୍ରକାରର ମାନେ ବାହାରୁ ପିଲା ଆସନ୍ତି। ଆମ ବିଦ୍ୟାଳୟରେ ବି ପିଲାମାନେ ଯାଆନ୍ତି। ସେଠି ସେମାନେ ବିଭିନ୍ନ ପ୍ରକାର ଜିନିଷ ଭିତରେ ବିଷୟରେ ଉଁ ବାହାରୁ ଆସିଥିବା ବଡ ବଡ ଶିକ୍ଷକ ମାନଙ୍କୁ ସୁବୁ ବୁଝେଇଥାନ୍ତି। ସେମାନେ ବିଭିନ୍ନ ପ୍ରକାର ଜିନିଷ ନେଇଥାନ୍ତି। ଯେମିତି କିି ଗୋଟେ ଜିନିଷ ହେଲା ଆମର ବର୍ତ୍ତମାନ ଯେମିତି ଆମର ଯୋଉ ଉଁ ଖରା ଦିନରେ ବର୍ତ୍ତମାନ ପ୍ରତିକୁଲ୍ ସବୁ ଲୋକଙ୍କ ଘରେ ଆମର ଏସିି ଲାଗୁ ଛି ଅର୍ଥ ଘରକୁ ଥଣ୍ଡ୍ ରଖିବା ପାଇଁ ସେମତି ଆମେ ଜୈବିକ ପ୍ରଣାଳୀରେ ବା ଆମର ଓ ଓ ଯୋଉ ଯାନ୍ତ୍ରିକ ପ୍ରଣାଳୀରେ ଆମେ ନ କରି କି ଆମେ ଘରକୁ କେମିତି ଥଣ୍ଡା ରଖିପାରିବା ଯେମିତି କିି ଘରର ଉପରେ ଆମେ ଏ ସାଧାରଣ ଭାବରେ ଚୂନ ଲେପନ କରୁଚେ କିମ୍ବା ଯୋଉ କାଟ୍ ଠ। ଯୋଉ କଚଡା ପକଉଚେ। ଏମିତି ବିଭିନ୍ନ ଉପାୟରେ ଆମ ଘରକୁ ଥନ୍ ଡା କରୁଚେ। କିନ୍ତୁ ତା ପାଇଁ ଆଉ ଗୋଟେ ଅଛି ଯେମିତିକି ଆମେ ଗଚ୍ ଘରର ଉଁ ଅ ଯୋଉ ଉପରେ ଯୋଉ ସ୍କାଏ ଲାଇଟ୍ ଯୋଉଠି କହୁଚନ୍ତି ସେଇ ଟାଇପରେ ଆମେ ସେଠି କିଛି ଯୋଉ ବେଣା ଚେର ସେଇଭଳି ଭାବରେ ତାର ବିଭିନ୍ନ ପ୍ରଣାଳୀ ଅଛି। ସେ ପ୍ରଣାଳୀ ରେ ଆମେ ଘରକୁ ଥଣ୍ଡା ରଖିପାରିବା। ତା ସହିତ ଏମିତି କିଛି ଅଛି ଆଉ ଗୋଟେ ହଉଚି ଯେମିତି କିି ମର୍ ବର୍ତ୍ତମାନ ସମୟରେ ଆମେ ଯୋଉ ଆମ୍ବୁଲାନ୍ସ ରୋଗୀମାନଙ୍କୁ ସେଠାରେ ମାନେ ରୋଗୀ ଜଣେ ଅଛନ୍ତି। ସେ ବହୁତ ଅ ଅ କଷ୍ଟ ଅନୁଭବ କରୁଚନ୍ତି। ଯୋଉଥିରେ କି ତାଙ୍କୁ ଡାକ୍ତରଖାନା କୁ ପହଞ୍ଚେଇବା ପର୍ଯ୍ୟନ୍ତ ଆମ କୁ ବହୁତ ସମୟ ଲାଗିବ। ଆଉ ସେ ସମୟ ଭି ଥିରେ ଆମେ ଜୋରରେ ଆମ୍ବୁଲାନ୍ସ ରେ ଯିବା ସମୟରେ ରୋଗୀଙ୍କୁ ଦରକାରଠୁ ଅଧିକ ମାନେ ଯେତିକି ରେ ସିଏ ଯିବା କଥା ତାଠୁ ଅଧିକ ତାଙ୍କୁ କଷ୍ଟ ଅନୁଭୂତ ହଉଥିବ। ତେଣୁକରି ଆମେ ସେଥିରେ ଗୋଟେ ଚୁମ୍ବକୀୟ ଶକ୍ତିର ବ୍ୟବହାର କରିକି ଆମେ ଆମ୍ବୁଲାନ୍ସ ରେ ରୋଗୀଙ୍କୁ ନେଇପାରିବା ଯାହା ଦ୍ଵାରା କି ଯୋଉ ହମ୍ସ ଅଛି ରାସ୍ତାରେ ରୋଗୀଙ୍କୁ କୌଣସି କଷ୍ ଷ୍ଟ ପହଞ୍ଚିବ ନାହିଁ। ଯାହା ଫଳରେ ସେ ସୁରକ୍ଷିତ ଭାବରେ ଡାକ୍ତରଖାନାରେ ପହଞ୍ଚି ପାରିବେ। ସେମିତି ଆଉ ଗୋଟେ ହେଲା ଆମେ ବିଭିନ୍ନ ପ୍ରକାର ଗାଣିତିକ ପ୍ରକ୍ରିୟା ଅଛି। ଯୋଉଥିରେ କି ଆମେ ଏଁ ସବୁ ଜିନିଷର ମାପକୁ ସହଜରେ ଆମେ ପାଇପାରିବା। ସେମିତି ଅନେକ ଜିନିଷ ଅଛି। ନୂଆ ନୂଆ ଜିନିଷ ଯୋଉମାନେ କି ଛୋଟ ଛୋଟ ପିଲାମାନେ ସେମାନଙ୍କ ବୁଦ୍ଧିରୁ ବି ବାହାର କରୁଚନ୍ତି। ଅର୍ଥ ଆମେ ଯେମିତି କି ଉଁ ଉଁ କ୍ଷେତରେ ପାଣି ମଡେଇବା ପାଇଁ ଆମେ ବିଦ୍ୟୁତ ର ବ୍ୟବହାର କରୁଚେ। ଆମେ ତାକୁ ନର୍ମାଲ ସାଧାରଣ ଭାବରେ ଆମେ ତାକୁ ଚୁମ୍ବକ ବ୍ୟବହାର କରିକି ଗୋଟେ କ୍ଷେତରେ ଆମେ ପାଣି ମଡେଇ ପାରିବା ଯେମିତି କି ଜୁ
ହଉ ହଉ ଝିଅ ଟିକେ ରଖ ତମେ ବି ତମେ ଟିକେ ରଖ ଉଁ ସମୟ ହେଇଗଲାଣି। ପରେ କୋଉଦିନ ଅ ଅ ଦେଖାହଲେ କଥା ହବା।
ଆଜ୍ଞା ଆଜ୍ଞା।